ହ୍ୟାଲୋ।
ଆପଣଙ୍କ ଆଡେ କେମିତି କଣ ଗରମ ହଉଛି ଆଉ ବର୍ଷା ଫର୍ଷା ହେଲାଣି ମୌସୁମୀ ଆସିଲାଣି କି ଆଉ?
ଆମର ବହୁତ ଜୋରରେ ବର୍ଷା ହଉଛି ଆଉ ମୌସୁମୀ ତ ଆସିଛି ବୋଲି କହୁଛି ପୁଣି ଆସିନି କି କଣ ଏମିତି କହୁଛି କିନ୍ତୁ ଆମ ପାଖ ଇଏରେ ତ ପ୍ରବଳ ବର୍ଷା ହଉଛି। ଯେ କଣ କହିଲ ଏତେ ଜୋରେ ବର୍ଷା ହଉଛି ଯେ ମାନେ କଳନା ବି କରିପାରିବନି ଆମକୁ। ଆଉ କଣ ଘଟଣା କଣ କି ତମ ଆଡେ ତ କଣ କଳାହାଣ୍ଡି ଆମେ ନ୍ୟୁଜ ଦେଖ ବର୍ଷ
ଆଜ୍ଞା। ହ୍ୟାଲୋ।
କଣ କହୁଛ?
ଆଜ୍ଞା ସ ମୋ କଥା ଟିକେ ଶୁଭିଲା?
ଆଜ୍ଞ ଆଜ୍ଞା।
ଆଜ୍ଞା।
କଥା ଶୁଭୁଛି ଆପଣ କୁହନ୍ତୁ?
ଆଜ୍ଞା ଆମ ଆଡେ ବି ଯୋଉ କହୁଥିଲେ ବର୍ଷା ତ ବହୁତ ଜୋରରେ ହଉଛି। ଏଇନା ନାହିଁ କିନ୍ତୁ ସବୁଦିନି ଦିପରିଆ ଟାଇମ ବର୍ଷା ଉଠ ଉଠଉଛି ଆଉ ଚାରଟା ପାଞ୍ଚଟା ବାଜିଗଲେ ତ ବହୁତ ଜୋରରେ ବର୍ଷା ହଉଛି। ଆଉ ଥ କେବେ କେବେ ବର୍ଷା ହଉଛି କେବେ କେବେ ହଉନି ଯୋଉଦିନ ଉ ବର୍ଷା ଉ ଉଠଉଛି ହେଲେ ହଉନି ସେଦିନ ବହୁତ ଗରମ ହଉଛି। ଆଉ ଯଉଦିନ ହଉଛି ବି ବର୍ଷା ଛାଡିଗଲା ପରେ ବି ବହୁତ ଗରମ ହଉଛି। ଆଉ ବ